ହ୍ୟାଲୋ।
ଅ ଉ
ହ୍ୟାଲୋ।
ହଁ ମ୍ୟାଡ଼ାମ କୁହନ୍ତୁ?
କେମିତି ଅଛନ୍ତି?
ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି। ଆଉ ଖାଇଲେଣି କି?
ହଁ ହଁ ଖାଇଲେଣି। ଆପଣ ଖାଇଲେଣି?
ହଁ ମୁଁ ବି ଖାଇଲିଣି ଆଉ ଆଜି ଆପଣଙ୍କର କଣ ରନ୍ଧା ହେଇଥିଲା?
ଆଜି ମା ରୋଷେଇ କରିଥିଲେ ଭାତ ଡାଲି ଆଉ ସଜନା ଶାଗ। ମୁଁ ଫେବ୍ରେଟ୍ ହଁ ଆଉ ଆଉ କଣ କରିଥିଲେ? ଆମ୍ବ। ଆଉ ବଡ଼ିଚୁରା ଆଉ, ବଡ଼ି ଚୁରା କେବେ ଖାଇଛନ୍ତି?
ହଁ ମୁଁ ଖାଇଛି ମତେ ବହୁତ ପସନ୍ଦ ଲାଗେ, ସେ ଲେମ୍ବୁ ଲ ଚିପୂଡ଼ି କିିନା ଯୋଉ ପିଆଜ ଫିଆଜ ପ କେଇକିନା ଯୋଉ ଫୁଲ ବଡ଼ି ରେ କରାହଉଛି ସେଇଟା ତ ମତେ ବହୁତ ପସନ୍ଦ ସେଇଟା। ମୋ ଫେବରେଟ୍ କହିବାକୁ ଗଲେ ମତେ ଯେତେ ଦବୁ ମୁଁ ସେଟା ଖାଇଦେବି। ହଁ।
ତରେ ଖାଇ ବି ବଢ଼ିଆ ଲାଗେ।
ହଁ ମୁଁ ବି ଆଜି ପଖାଳ ଭାତ ଖାଇଛି ନା ଆରେ ସେ ବଡ଼ି ଚୁଡ଼ା ବହୁତ ପସନ୍ଦ ସେଇଟା ପ
ଆଜି ହଁ ବଢ଼ିଆ ଲାଗେ। ବର୍ଷା ପାଗ ବି ହେଇଛି, ଆପଣ ଆଜି ପଖାଳ ବି ଖାଇଛନ୍ତି, ହଁ ହଁ ନିଦ ଜୋରରେ ଧରିବ ଆଉ।
ହଁ ହଁ ହଁ ହଁ ହଁ ଭଲ ନିଦ ଆସିବ ବଢ଼ିଆ ନିଦ ଆସିବ। ଏ ଥଣ୍ଡା ପାଗ ପୁରା ହେଇଯାଇଛି ନା।
ଆଜି ଟିକେ ଥଣ୍ଡା ପଡ଼ିଛି କାଲି ତ ବହୁତ ଜୋରେ ଗରମ ହୋଉଥିଲା, ଆଉ ସକାଳୁ ସକାଳୁ ଟି କେ ଥଣ୍ଡା ଲାଗିଲା, ବର୍ଷା ଟା ଦେଇଚି ଆଉ ଟିକେ ଭଲ ଲାଗୁଚି।
ହଁ। ନା ମୋ ମାନେ ଯୋଉ ତହିଆର ବର୍ଷ ଯେମିତି ବର୍ଷା ହେଇଥିଲା। ସେତେ ଏମିତି ଏତେ ଏ ବର୍ଷ ବର୍ଷା ହଉନି ନାଇଁ, ମାନେ ଆରଥରକ ତ ରଜ ପର୍ବ ବୋ ରଜ ପର୍ବ ଠୁ ହିଁ ଷ୍ଟାର୍ଟ ହେଇଯାଇଥିଲା ଆରମ୍ଭ ହେଇଯାଇଥିଲା ବର୍ଷା। କଣ୍ଟିନ୍ୟୁସ୍ ସେମତି ଚାଲିଥିଲା କାଇଁ ଏ ବର୍ଷ ଏତେ ବର୍ଷା ହଉନି।
ହଁ ଏଇ ବର୍ଷ କାହିଁକି ହେଇନି? ଧୀରେ ଧୀରେ ସିଏ ମାନେ ତାପମାତ୍ରା ଟା ଆମର ଯେତେ ବଢ଼ୁଛି ସେତେ ମାତ୍ରାରେ ଆମର ସବୁ ଜିନିଷ ମାନେ କମି କମି ଯାଉଚି। ଦେଖନ୍ତୁ ଆପଣ ଆଗରୁ ଯେମିତି ଆମର ତାପମାତ୍ରା ଏତେ ଏ ବୃଦ୍ଧି ପାଉନଥିଲା କିନ୍ତୁ ଦିନକୁ ଦିନ ଯେତିକି ସମୟ ଗଡ଼ୁଚି ତା ସହିତ ତ ତାପମାତ୍ରା ବୃଦ୍ଧି ହଉଚି। ଜଳର ବି ବର୍ଷା ଟା ବି କମି ଯାଉଛି ଆମର ପୁଣି ଶୀ ତ ବି ଯେତେବେଳେ ହଉଛି ଏବେ ଅତ୍ୟଧିକ ଆର ବର୍ଷ ଦେଖିବେ ଅ ଯୋଉ ଗଲ ଗତ ବର୍ଷ ଗଲା ସେତେବେଳକୁ ବ ଶୀତ ଟା ବି ବହୁତ ହେଇଥିଲା।
ହଁ ସେଇଟା ତ ସତ କଥା ମାନେ ବୋହୁତ ଏ ବର୍ଷ ସେ ଆର ବର୍ଷ ଯୋଉ ଗତ ବର୍ଷ ଗଲା ସେଇଟା ସବୁ ବାକି ବର୍ଷ ଅପେକ୍ଷା ବହୁତ ଅଧିକ ମା
ବୋହୁତ ଶୀତ ବୋହୁତ ହେଇଥିଲା ମାନେ ଆପଣ ବିଶ୍ଵାସ କରିବେନି ଆ ମା ଆଉ ମୁଁ ଯଦି ଘରେ ବସିଥିବୁ ଆମେ ରହିପାରୁନା ଆମେ ଉପୁରୁକୁ ପଳାଉ ମାନେ ସବୁବେଳେ ଆମେ ଛାତ ଉପରେ ହିଁ ବସୁ ଘରେ ଟୋଟା ଲି ରହି ହିଁ ହୁଏନି ମାନେ ଏତେ ଥଣ୍ଡା ଲାଗେ ମା ସବୁବେଳେ କୁହନ୍ତି। ସେ ଏଥର ବୋହୁତ୍ ଶୀତ ହଉଛି ବୋହୁତ୍ ଶୀତ ହଉଛି ମୁଁ ଭାବେ ମତେ ବେଳେ ବେଳେ ଟିକେ ଜଣା ପଡେନି। କିନ୍ତୁ ସେ ଯେହେତୁ ଟିକେ ବୟସ ହେଲାଣି ତାଙ୍କର ସେ ଜାଣିପାରନ୍ତି ଯେ ଶୀତ ଟା ତାଙ୍କୁ ଟିକେ ଅଧିକ ହଉଛି। ବାପା ବି କୁହନ୍ତି ନା ଶୀତ ଟା ବୋହୁତ ହଉଛି। ମାନେ ଧୀରେ ଧୀରେ ସମୟ ସହିତ ସବୁ ଜିନିଷ ପରିବର୍ତ୍ତନ ହେଇ ହେଇ ଯାଉଛି। ଆମର ପରିବେଶ ଯେମିତି ପରିବର୍ତ୍ତ ନୂତନ ହଉଛି ଆ ଜନସଂଖ୍ୟା ସେମିତି ହିଃ ବଢି ବଢି ଯାଉଛି। ସବୁ ଜିନିଷ ର ଜିନଷ ବଢି ବଢି ଯାଉଛି। କୋଉଟା ବଢୁଛି କୋଉଟା କମୁଛି ଏମିତି ଲାଗି ରହିଚି ଆଉ।
ହଁ ଆରେଥରକ ଶୀତରେ ବି ତ ଏପଟେ ବହୁତ ଶୀତ ହଉଥିଲା ଯେଏ ମୋ ମାମା କଣ କରୁଥିଲେ ଏଇ ଯୋଉ ଆମର ଗୋଟେ ତାବଲାବୋଲି ଗୋଟେ ଅଛି। ସେ ତାବଲାରେ ସଦାବେଳେ ଘରେ ବାହାରେ ଟିକେ ନିଆଁ କରିଦଉଥିଲେ ନିଆଁ କଲା ବଳେ ସେ ତାବଲା ଟାକୁ ଆଣିକି ଘରେ ରଖି ଦଉହେଲେ ମାନେ ଗରମ ଲାଗିବ ଟିକେ ସମ। ପାଏ ବୋଲି ୟେ ପ୍ରାୟତଃ ଶୀତ ଦିନରେ ଏମିତି କରନ୍ତି।
ଏମିତି ହିଁ କରନ୍ତି ଆଗୁରୁ କଣ କି ନା ଯେତେବେଳେ ଆଗକରେ ଲୋକଙ୍କର ତ ନଥିଲା ଏବେ ସବୁ ଯେମିତି ବାହାରିଛି। ମାନେ ହିଟର୍ ଗୁଡା ରୁମ୍ ହିଟର୍ ଆଉ ସେତେବେଳେ ତ ସେମିତି କିଛି ସୁବିଧା ନଥିଲା ସେମାନେ କଣ କରନ୍ତି ନା କା ଠ କୁ ଶୁଖିଲା କାଠ କୁ ହାଣିକି ଆଣନ୍ତି। ଶୁଖିଲା କାଠକୁ ଯୋଗାଡ କରି ରଖନ୍ତି ରଖିକି ସେଥିରେ ନିଆଁ ତାପି ତାପି ହିଁ ସେମାନେ ଶୀତକୁ ଶୀତଠୁ ରକ୍ଷା ପାନ୍ତି ଆଉ ସେତେବେଳେ ତ ଏତେ ବିଜ୍ଞାନ ଆଗକୁ ଯାଇନଥିଲା କି ଏତେ ଜିନିଷର ଉଦ୍ଭାବନ ହେଇନଥିଲା ସେମାନେ ଏତେ ଜିନିଷ ଜାଣି ହିଁ ପାରୁନଥିଲେ ଆଉ ଧୀରେ ଧୀରେ ଯେତେବେଳେ ସବୁ ଜିନିଷ ଆଗକୁ ବଢିଲେ ଏବେ ସବୁ ଲୋକ କଣ ଗରମ ହେଲେ ଶୀତ ହେଲେ କଣ? ଗରମ ହେଲେ ଏସିି ଆଣିକି ଲଗେଇ ଦଉଚନ୍ତି, କୁଲର୍ ଆଣିକି ଲଗେଇ ଦଉଚନ୍ତି। କିନ୍ତୁ ଆଗ କାଳରେ ତ ସେମିତି ଲୋକଙ୍କର ସୁବିଧା ନଥିଲା ନା। ସେମାନେ ସବୁ କଣ କରୁଥିଲେ? ଆଉ
କଳରେ ଏତେ ମାନେ ଏବେର ଯେମିତି ତାପମାତ୍ରା ଏତେ ବୁଦ୍ଧି ପାଉଛି ମାନେ ଆଗ କାଳରେ ତୁ ମାନେ ତାପ ପ ମାତ୍ରା ନଥିଲା ଏବେ ର ଅପେକ୍ଷା ତ ତ ବହୁତ କମ୍ ଥିଲା।
ବହୁତ୍ ଥିଲା ସବୁ ଜିନିଷ ଆପଣ ଦେଖନ୍ତୁ ଆଗରୁ ବି ମାନେ ଆଉ ଆମର ଯୋଉ ପରିବା ହଉ ପନିପରିବା ହଉ। ମାନେ ତାର କିଛି ସାର ଦିଆ ହଉନଥିଲା। ଲୋକ ଖାଇଲେ ବି ରୋଗରେ ଆକ୍ରାନ୍ତ ହଉନଥିଲେ। କିନ୍ତୁ ଏବେ ତ ପରିବେଶ ସହିତ ସବୁ ଜିନିଷ ମାନେ ବଦଳି ଗଲାଣି। ଲୋକ ଖା-ବାହାର ଜିନିଷ ନ ଖାଇଲେ ବି ରୋଗରେ ଆକ୍ରାନ୍ତ ହଉଛନ୍ତି ଖାଇଲେ ବି ଆକ୍ରାନ୍ତ ହଉଛନ୍ତି।
ଆପଣଙ୍କୁ ଗୋଟେ କାହାଣୀଟେ ମନେ ଅଛି କି ମାନେ ତା କାହାଣୀର ନାଁ ତ ମୋତେ ମନ ନାହିଁ। ମାନେ ଯୋଉ ସେଟା ଗୋଟେ ଆମର ଇଂଲିଶ ବହିରେ ଥିଲା ସାହିତ୍ୟ ବହିରେ ନଥିଲା ଏମିତି ଗୋଟେ କାହାଣୀଟେ ଥିଲା। ମାନେ ଏମିତି ଫସଲ ଉପରୁ ଆଉ ଆଗକାଳର ଲୋକମାନଙ୍କର ଶାରୀରିକ ସୁ ସୁ ସୁସ୍ଥତା ଉ ଉପରେ ଆଗେ ସେ କାହାଣୀଟା ଥିଲା ହେଲା ମାନେ ସେଇଟା ଗୋଟେ ଏବର ପିଢ଼ି ଆଉ ଏବରର ଦି ତିନି ପୂର୍ବ ପିଢି। ର ଉପରେ ସେ କାହାଣୀ ଥିଲା ସେ ଏଇ ଟା ସେଇଥିରେ ଦେଖିବାକୁ ଚେଷ୍ଟା କରୁଥିଲା କି ଯେ ଆଗରର ପିଢିର ଖାଦ୍ୟ କିପରି ବହୁତ ହେଲ ସୁସ୍ଥରେ ମାନେ ବହୁତ ଭଲ ଥିଲା। ଏଭର ପିଢିର ଖାଦ୍ୟର କେମିତି ପରିବର୍ତ୍ତନ ହେଇଛି ଆଗର ପିଢିର ଲୋକମାନଙ୍କର ଙ୍କର ଶାରୀରିକ ସୁଅ ସୁସ୍ଥତା କିପରି କେତେ ବହୁତ ଭଲ ରହୁଥିଲା ନା ଯେମତି ଆପଣ ଦେଖିପାରିବେ ଆପଣଙ୍କ ଜେଜେମା ଆଈ ଏମାନେ ଏବେ ବି ବହୁତ ମାନେ ସୁସ୍ଥ ଅଛନ୍ତି ବହୁତ କାମ କରିପାରୁଛନ୍ତି ବହୁତ ଚଞ୍ଚଳ ଅଛନ୍ତି। କିନ୍ତୁ ଏବେର ଯୋଉ ପିଢି ଅଛି ସିଏ କଣ ଏତେ ସୁସ୍ଥ ସବଳ ରହିପାରୁଛି କି ସିଏ ତ ବହୁତ ମାନେ କମ ବୟସରେ ଆଗା ତାକୁ ବହୁତ ଗୁଡିଏ ରୋଗ ଯନ୍ତ୍ରଣା ସବୁ ଆରମ୍ଭ ହେବା ହେଇଯାଉଛି। ସେ ଉପରେ ସେ ଷ୍ଟୋରିଟା ଥିଲା ମାନେ ବହୁତ ଭଲ କାହାଣୀ ଟା ଥିଲା ସେ ମେ ଆମ ପାଠରେ ଆଗା
ହୁଁ।
ସେଇଟା ବୋଧେ ଆମର ଦଶମ ଶ୍ରେଣୀରେ ଥିଲା ବହୁତ ସୁନ୍ଦର ମୁଁ ତମକୁ କେବେ ସେ ବୁକ୍ କ୍ ର। ହ ସେ ବହିର ଇଏଟା ମୁଁ ତମକୁ ଛାଡିବି ସେ ନାଟା ତମେ ଶୁଣିବ ବହୁତ ବଢିଆ କାହାଣିଟା।
ହଁ ବହୁତ ସାରା ବଢିଆ ଆଗ କାଳରେ ଆପଣ ଦେଖିବେ ଜେଜେମାଙ୍କର ଜେଜେପାଙ୍କର ସବୁ କାହାୀ ଗୁଡା ବି ଶୁଣିବାକୁ ବଢିଆ ଲାଗେ ସେମାନେ ଯେତିକି ସବୁ ପୁରୁଣା ଜିନିଷ ଜାଣିଛନ୍ତି। ତାଙ୍କ ଆଗରେ ବସିକି ଥରେ କହିବେ ଶୁଣିବେ ବହୁତ ବଢିଆ ଲାଗେ ମଜା ଲାଗେ ଆପଣ ସେ ସେଥିରେ ପୁରା ଅ ମନ୍ତମୂଗ୍ଧ ହେଇଯିବେ ମାନେ ଭାବିବେ ଯେ କଣ କହୁଛନ୍ତି ମାନେ କେମିତି ତାର ଷ୍ଟୋରି ଟା କଣ ହେଇଥିଲା ଲାଷ୍ଟ ସମୟରେ ତ ଭାରି ବଢିଆ ଲାଗେ। ମାନେ ମଜା ଲାଗେ ଯେ କଣ ହେଇଥିଲା କେମିତି ହେଲା ଜିନିଷଟା? ମତେ ବଢିଆ ଲାଗେ ମୁଁ ଜାଣି ହୁଁ କୁହନ୍ତୁ?
ହଁ ମୋ ମମି ବି ମତେ ଏମିତି ସବୁ ରାକ୍ଷାଶୁଣି ତାପରେ ଗୋଟେ ପିଠାର ନେଇକିନା ଗୋଟେ ଷ୍ଟୋରିଟେ ଲଗେଇଥି ସେମାନେ କାହାଣୀ ଟେ ଶୁଣିଥିଲେ କିଛି ଗ ଚୋର ପିଠା ହଉଥିଲା। ସେଉରାକ ଏବେ ଶୁଣିଛନ୍ତି କି ନାଇଁ ଶୁଣିଥିବେ କି ନାଇଁ ମୁଁ କହିପାରିବିନି କିନ୍ତ ମୋ ମମି ମତେ ଏମିତି ଗୋଟେ କାହାଣି ପିଲା ବେଳରୁ ଶୁଣେଇକି ଅ ତିନି ଭାଇ ଭଉଣୀ ଥିଲେ ତିନି ଭାଇ ଭଉଣୀ ଭିତରୁ ଅ ଗୋଟେ ଭଉଣୀ କୁ ଆ ଉ କୋଉଠି ସିଏ ଯାଇଥିଲା ନା କଣ ତା ମାମୁଁ ଘର ନା କୋଉଠୁ ଗୋଟେ ପିଠା ତିନିଟା ମିଳିଲା ସେ ପିଠା ତିନିଟା ମିଳିଲେ ସେଇଥିରୁ ସେମାନେ ଦିଟା ପିଠା ଭାଗ ବାଣ୍ଟିକି ଖାଇଦେଲେ। ତାପରେ ତା ଭାଇ ଗୋଟେ ଇଏ କହିଲା କିଛି ଆମେ ପିଢିଟାକୁ ପୋତିଦେଲେ। ସେ ଗଛ ହେଇଯିବ ତାପରେ ଆମକୁ ନୀତି ପିଠା ମିଳିବ ମତେ ଆଉ କିଛି କରିବାକୁ ପଡିବନି ସେଇ ପି ମିଠା ତୋଳିକି ଖାଇବା ଏମିତି ଟାଇପ ର ଷ୍ଟୋରି କାହାଣୀ ଟା ଥିଲା ଶୁଣିବାକୁ ବଢିଆ ମଜା ଲାଗୁନି।
ହଁ ବଢିଆ ଲାଗେ ଆଉ ଗୋଟେ ଠେକୁଆ ଆଉ କଇଁଚର ବି ଗୋଟେ ଗପ ଥିଲା ଜେଜେବାପା ସବୁବେଳେ କୁହନ୍ତି ମୁଁ ଖାଏନି ମୁଁ ଯେତେବେଳେ ଭାତ ଖୁଆନ୍ତି ମୁଁ ଖାଏନି। ତ ମତେ ସେଇ ଗପ ଶୁଣେଇ ଶୁଣେଇ ଖୁଆଇ ଦିଅନ୍ତି। ବଢିଆ ଲାଗେ ଯୋଉ ଠେ କୁ ଆଉ ଗୋଟେ କଇଁଛ ଥିବ ସେ ମାନେ ଦି ଜଣ ସ୍କୁଲ ଯାଉଥିବେ ସ୍କୁଲ ଗଲା ବେଳକୁ ସେମାନେ କଣ କରିବ ଠେକୁଆ ଟା କଣ କରିବ ନା ଜଲଦି ପଳେଇବ କିନ୍ତୁ କଇଁଛ ଟା କଣ କରିବ ଶୋଇଯିବ।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
ଏମିତି କଣ ଗୋଟେ କାହାଣୀ ଥିଲା ତାର ଆଉ ମୁଁ
ହଁ।
ତ ଟିକେ ଟିକେ ମନେ ଅଛି ଛୋଟବେଳ ତ ଶୁଣିଥିଲି ଆଉ ମନେ ନାହିଁ। ଓ ସେ ଖାଇତେ ଭରି ବଢିଆ ଲାଗେ। ସିଏ ସବୁବେଳେ କାହାଣୀ କୁହେ କୁହେ ମତେ କଣ କରନ୍ତି ଖୁଆଇବାକୁ। ମୁଁ ଖାଇଦିଏ ମୁଁ ସବ ଯେତେବେଳେ ବି ତାଙ୍କ ସାଙ୍ଗରେ ବସିବି ସେ କାହା କହିବେ ମୁଁ କାହାଣୀ ଶୁ ଶୁଣିଲା ପରେ ହିଁ ଖାଇବି ତ ବଢିଆ ଲାଗେ ତାଙ୍କ ମାନେ କଥାବାଡା ତାଙ୍କ କାହାଣୀ ଗୁଡା ଆଗ କାଳର କାହାଣୀ ବଢିଆ ଲାଗେ ସୁନ୍ଦର ଲାଗେ।
ସେଇଟା ଗୋଟେ ଅଲଗା ଖୁସି ନାଇଁ ମାନେ ଯେତେବେଳେ ଆମର ପିଲାବେଳେ କଁ ହଉଥିଲା ନା ମୁଁ ବହୁତ ସାନ ଥିବି ସେତେବେଳେ। ମାନେ ସେତେବେଳେ କଣ ହବ ଖରା ଦିନରେ ଲାଇନ କାଟିଦବ। ଲାଇନ କାଟିଦେଲେ କଣ ହବ ନା ଆମେ କଣ କରିବୁ ଫାଷ୍ଟ ସମସ୍ତେ ଯେତିକି ଆମ ଘରେ ସବୁ ସି ସାନ ସାନ ପିଲା ଥିବୁ ଆମେ ଫାଷ୍ଟ ପଣିକିଆ କହିବୁ ପଣିକିଆ କହିସାରିଲା ପରେ। ପଣିିକିଆ ସରିଲା ପରେ ଗୋଟେ ଗୋଟେ ଗୋଟେ ଗୋଟେ କରିକିନା ଘରେ କାହାଣୀ ଷ୍ଟାର୍ଟ ହବ। ଇଏ ଗୋଟେ କାହାଣୀ କହିବ ସିଏ ଗୋଟେ କାହାଣୀ କହିବ ସିଏ ଗୋଟେ କାହାଣୀ କହିବ। ଏମିତି ସବୁ ଚାଲୁଥିଲା ଆଗ କେତେ ଭଲ ଲାଗୁଥିଲା ମଜା ଆସୁଥିଲା।
ହଁ ବଢିଆ ଲାଗେ ମାନେ ଆଗର ଜିନିଷ ଟା ମାନେ ପ୍ରାକୃତିକ ଯୋଉ ତାର ଇଏ ଟା। ଏବେ ଆଉ ନାହିଁ। ସବୁ ଜିନିଷରେ ପ୍ରାକୃତିକ ମାନେ ବୁଲିବା ପାଇଁ ବି କିଛି ଡର ଭୟ ବି ଲାଗେନି। ସବୁବେଳେ ଲୋକ ଯେତେବେଳେ ଗରମ ଅନୁଭବ କରୁଥିଲେ ସେମାନେ ବା ବାହାରେ ଯାଇକି ଶୋଇ ପଡୁଥିଲେ ମାନେ ସେମାନଙ୍କୁ କିଛି କୋଉଠି କୌଣସି ଜିନିଷରେ ଡର ଲାଗେନି ଖାଲି ଡର ହୁହେ ଯେ କେତେବେଳେ କି ଜଙ୍ଗ
ହଁ।
ନହେଲେ ସେମାନେ ଆରାମସ ବାହାରାରେ ଯାଇକି ଶୋଇପଡୁଥିଲେ ଏବେ କଣ କଣ ହେଲେ କିନ୍ତୁ ସେମାନେ କଣ କରନ୍ତି କବାଟକୁ ଖୋଲି ବାହାରକୁ ପଳାନ୍ତି ବାହାରେ ଯାଇକି ଶୋଇ ପଡନ୍ତି ତାଙ୍କୁ କିଛି ଡର ଭୟ ଲାଗେନି। କାଳେ ସେ ସେତବେଳର ପରିବେଶଟା ସେମିତି ଥିଲା। ଏବେର ପରିବେଶ ତ ଧି
ହଁ, ଏବେ ଆଉ ଆଘ ପରି ଦେଖିବାକୁ ମିଳୁନି। ହଁ, ମତେ ବି ବହୁତ ଖୁସି ଲାଗିଲା। ହଉ, ରଖୁଚୁ। ହଁ, ଧନ୍ୟବାଦ।
ହଁ।